ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହ୍ୟାଲୋ। ଜୟ ଜଗନାଥ।
ଜୟ ଜଗନ୍ନାଥ କଣ କରୁଥିଲେ ମ୍ୟାାମ।
ଆପିଉଥିଲୁ।
ହ୍ୟାଲୋ। ଆଚ୍ଛା ଆପଣଙ୍କ ଘର କୁଉଠି? ଆପଣଙ୍କ ଘର କୁଉଠି?
ଉତ୍ତରା ଉତ୍ତରା।
ଉତ୍ତରା।
ଆପଣଙ୍କର?
କେଉଁଝର।
କେଉଁଝର ନା କୋଉ ଜାଗାଟା?
ଆଉ କେଉଁ ଜୋର ଆନନ୍ଦ ପୁରୁ ଜାଣିଥିବେ?
ଆମ ଗାଡି ସବୁ ଯାଉଛି ସେପଟକୁ ତ।
ଆପ୍ ମାନେ ଯୋଉ ଦଶ ଚାକିଆ?
ନାଇଁ ନାଇଁ।
ଆଉ?
ଆମର ସେ ଯେଉଁ ଟାଟା ଏସି।
ଆଜ୍ଞା।
ସେଇପଟକୁ ସବୁ ଯାଉଛି।
ଆଚ୍ଛା ଆଛା ଆମର ଯୋଉ ଆନନ୍ଦ ପୁରୁ ଜାଣିଥିବେ କେଉଁଝର ର?
ହଁ ହଁ ମୁଁ ସେଇଟା ସବୁବେଳେ ଶୁଣୁଛି ବା। ସେପଟେ ଲାଇନି ସବୁ ମୁଁ ଶୁଣୁଛି। ଡୁବୁରି ଫୁବୁରି ସବୁ ଗାଡି ଏଠି ରହିଲା ସେଠି ରହିଲା ମୁଁ ସବୁ ଶୁଣୁଛି।
ଆଜ୍ଞା ଡୁବରିୀ ବ୍ରାହ୍ମଣୀପାଳ।
ହଁ ସବୁ ଆମେ ବି ସେପଟେ ଯାଇଛୁ। ଦି ଥର ତିନି ଥର ବୁଲିବାକୁ ଗଲୁଣି ବି।
ଏଇ ଯୋଉ ମାାତାରିଣୀ ଟେମ୍ପୁଲୁ।
ହଁ ସବୁ ବୁଲାବୁଲି କରୁଛୁ ସେପଟେ କୁ ଯାଇକି।
ଆଜ୍ଞା।
କଣ କରନ୍ତି ଆପଣ?
ହଁ ପ୍ଲସ୍ ଥ୍ରୀ ସରିଲା ଏବେ।
ଓହୋ।
ଆଜ୍ଞା ଆପଣ?
ଆ ମୁଁ ଘର କାମ କରେ ହାଉସୱାଇଫ୍ ଜଣେ।
ଆଜ୍ଞା। ମୋ ଏ ପ୍ଲସ ଥ୍ରୀ ସରିଲା ଭାବୁଛି ଡିପ୍ଲୋମା କରିବି ଆଉ।
କଣ କରୁଥିଲେ କି?
ଆଜ୍ଞା।
କଣ ପଢୁଥିଲେ?
ପ୍ଲସ୍ ତ୍ରୀ।
ନାଇଁ କଣ ନେଇଥିଲେ ସାଇନ୍ସ
ଆର୍ଟ୍ସ ଆର୍ଟ୍ସ।
କମର୍ସ କିଆ ଅ
ନାଇଁ ଆଜ୍ଞା ଆର୍ଟସ୍।
ଆର୍ଟସ୍ ନେଇଥିଲେ?
ଆଜ୍ଞା ଓଡ଼ିଆ ଅନର୍ସ।
ଓଡ଼ିଆ ଅନର୍ସ ନେଇଥିଲେ ନା?
ଆଜ୍ଞା।
ହଁ ମୋର ଝିଅ ପଢ଼ୁଛି ତ ଅନର୍ସ ନେଇଛି ମ୍ୟାଥମେଟିକ୍ସ ସାଇନ୍ସ ପଢ଼ୁଥିଲା।
ଆଚ୍ଛା। ତାଙ୍କର
କୋଉଠି ଆପଣ କଲେଜ କୋଉଠି?
ଆମର ଏପଟେ ଜାଣିଥିବେ ରେକୁଟିଆ କଲେଜ।
କୋଉଠି ସ୍କୁ କଲେଜ ନା ଟା?
କୁଶେଳେଶ୍ଵଳା ଆଞ୍ଚଳିକ ମହାବିଦ୍ୟାଳୟ ହ ମାରନ୍ ଏ ଲୋକେସନରେ ଆସିବ।
ଅ ହ।
ଆଜ୍ଞା। ଖଁ
ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଆମ୍ ବାପା ମାମା ଦାଦା ଖୁଡି ଜେଜେବାପା ଜେଜେମା ଭାଇ ଭୋଉଣୀ ଜଏଣ୍ଟ ଫାମିଲି ଆମର।
ଭଲ।
ଆପଣଙ୍କର
ଆମେ ହୁଁ ଶାଶୁ ଶଶୁର ଆଉ ଆଉ ପୁଅ ଝିଅ ମୁଁ ଆଉ ହଜବେଣ୍ଡ ମୋର।
ଆ ଆଜ୍ଞା। ଆ ଆମର ଟିକେ ଜଏଣ୍ଟ ଫ୍ୟାମିଲି ଚୋଉଦ ଜଣ ଲୋକ ଆମ ଘରେ।
ସବୁ ଏକାଠି ଅଛନ୍ତି?
ଆଜ୍ଞା।
ହଁ ହଁ। ରୋଷେଇ ବାସ ସେନ୍ତି ସବୁ ହଉଥିବ ଆଉ।
ଆଜ୍ଞା।
ହୁଁ ହୁଁ।
ଆଉ ଆପଣ ରଥଯାତ୍ରା ପାଇଁ ପ୍ଲାନିଂ କଁ କରିଚନ୍ତି?
ଆମେ ତ ଏଇ ପାଖେରେ ଅଛୁ ଆଉ ଯେବେ ମନ କରୁଛୁ ସେବେ ଯାଇପାରୁଛୁ ଦିଅଁଙ୍କ ପାଖ୍ ତୁ ଦିଅଁ ପା କେଇଆ ଡୋରି ଲାଗିଲେ ଯାଉଚୁ ଆଉ ଆମ ମନୁ
ଆଚ୍ଛା ଆଜ୍ଞା ରଥଯାତ୍ରାକୁ ଯାଉଛନ୍ତି।
କଣ କହିଲେ ନାଇଁ ମୁଁ ଏତେ ଗହଳି କିି ଯାଇପାରୁନେଇଁ। ନାଇଁ ଏତେ ଗହଳି ଭିତରୁକୁ ଆମେ ଯାଇପାରୁନୁ ବୋହୁତୁ ଗହଳି ହଉଛି।
ଆଜ୍ଞା।
ଏତେ ଗହଳି ଭିତରେ ଆମେ ଏଁ ଏଁ ପିଲାମାନଙ୍କୁ ଧରିକି ଆସିପାରୁନୁ।
ହାଉ ହାମ କେଉଁ କେଉଁଝର ୱାଟରଫୁଲ୍ କେବେ ଆସିଛନ୍ତି ୱାଟରଫଲ୍?
କେଉଁଝର ୱାଟରଫୁଲୁ
ସାନ ଘାଗରା ବଡ଼ ଘାଗରା ଆ ଆମର ଯୋଉ ଆମେ ଯେମିତି ଜାଣିଥିବେ ଆସିଚନ୍ତି।
ହଁ ହଁ।
ଭୀମକୁଣ୍ଡ ଭୀମକୁଣ୍ଡ।
ହଁ ହଁ ଯାଇଥିଲି ଦି ଚାରି ବର୍ଷ ତଳେ ମୋର ଆଉ ବି ସେତେଟା ଖ୍ୟାଲ ହଉନି। ଚାରି ପାଞ୍ଚ ବର୍ଷ ତଳେ ଯାଇଥିଲି।
ଏବେ ଯୋଉ ନୂଆ ଡିଆମ୍ ଅଛି ସୁନାମଣି ଆଉ ଆପଣ ଜାଣିଥିବେ ଆମର ଯୋଉ ମୁଭି ସୁଟିଂ ହେଇଥିଲା ଫିଲ୍ମ ଟା। ଆମର କେଉଁଝର ଯୋଉ ମୁଁଉ ଯୋଉ ଫିଲ୍ମ ଟା ସୁଟିଂ ହେଇଥିଲା ବୋଉ ଗୁଟୁ ବୁତ।
ଦରବୁଢୀ ସେଇଟା। ଜାଗାରେ ଆମର ଫିଲ୍ମିମ୍ ସୁଟିଂ ହେଇଥିଲା ନାଁ।
ଏ ନାଇଁ
କ୍ଲିୟରସ୍ ଆଛା ଆଛା। ହଁ। ଆଉ କଣ ଖାଇଥିଲି ମ୍ୟାମ?
ହଁଁ।
ହାଲୋ।
ସମୟ ପାଉ ଆଉ ଏ ବର୍ଷାରେ ବର୍ଷା ପାଗରେ କୋଉଠିବୁ ଆପଣ କଣ ଖାଇଛନ୍ତି? ହାଲୋ।